ହ୍ୟାଲୋ ହଁ।
ଜୟ ଶିବ ମୋ ଭାଇ।
ହଁ ଜୟ ଶିବ।
କଣ କରୁଛନ୍ତି?
ହଁ ଆଜ୍ଞା ବସିଛି ଏଇଠି ଆଉ।
ଆଚ୍ଛା ଆଉ ଆପଣ ମନପସନ୍ଦ ଖାଦ୍ୟ କଣ?
ମୋର ସେଉ କଦଳୀ ହଁ ଆଉ କମଳା।
ଆଚ୍ଛା।
ଆପଣଙ୍କର?
ମୋର ବିରିୟାନୀ ଆଉ ଚିକ୍ ଚିକେନ୍ ଅ ପକୋଡ଼ା ଆଉ ମଟନ୍।
ତ ମୁଁ ତ ଏମିତିରେ ଭେଜିଟେରିଆନ ତମେ ନନ୍ ଭେଜିଟେରିଆନ୍।
ହଁ ମୁଁ ଟିକେ ସାଧା ଖାଇବାକୁ ଭଲ ପାଏନି କାରଣ ମତେ ଟିକେ ଆଇଁଷ ଭଲ ଲାଗେ। ଆପଣଙ୍କର ମନପସନ୍ଦ କଲର କଣ?
କଲର ବା ଆ ରେଡେ।
ମୋର ହଉଛି ସବୁଜ କଲର।
ସବୁଜ ନା ହଁ ହଁ ସରି ମୋର ନାଲି କଲର।
ସବୁଜ ଟା ବି ଭଲ କଲର ଭଲ ପ୍ର ପ୍ରତୀକ ର କଲର୍ ଆଉ ଆପଣଙ୍କ ମନପସନ୍ଦ ଜାଗା?
ମୋ ମନପସନ୍ଦ ଜାଗା ହେଲା ଆ ପ୍ୟାରିସ।
ମୋର ମନପସନ୍ଦ ଜାଗା ହେଲା ପୁରୀ।
ମୋର ବି ସେ ପୁରୀ ସରି ପୁରୀରୁ ପ୍ୟାରିସ୍ ହେଇ ଗଲା।
ଆଚ୍ଛା ଆପଣ କେବେ ପୁରୀ ଆସିଛନ୍ତି? ୟା ଭିତରେ ଆପଣ କେବେ ପୁରୀ ଆସିଛନ୍ତି ୟା ଭିତରେ?
ନାଇଁ ନାଇଁ ତିନି ଚାରି ବର୍ଷ ହବ ମୁଁ ଯାଇନି।
ଆଚ୍ଛା। ଠାକୁରଙ୍କର ଦର୍ଶନ ଯେତେବେଳେ ଲାଷ୍ଟ ଟାଇମ୍ କରିଥିଲେ କେମ କେମିତି କରିଥିଲେ?
ହଁ ଭଲ ଥିଲା। ବୁଲାବୁଲି କରିଥିଲୁ ପୁରୀରେ ସମୁଦ୍ର ତାପରେ ସେ ଠାକୁରଙ୍କ ପାଖକୁ ଆସିଥିଲୁ। ଏଠି ଅଭଢା ଖାଇଥିଲୁ ତା ପରେ ସେଠି ନା ଜଗନ୍ନାଥଙ୍କ ଦର୍ଶନ କରିଥିଲୁ। ଆଉ ତାଙ୍କ ପାଖରେ ଶୋଉ ଯୋଉ ସବୁ ଠାକୁର ଅଛନ୍ତି ତାଙ୍କୁ ଦେଖିଥିଲୁ ନା। ଏମତି ବୁଲାବୁଲି କରିଥିଲୁ ଆଉ। ଯୋଉ ପଟେ ବାଇଶି ପାହାଚ ଅଛି ସେଇପଟେ ଦ୍ୱାର ନାଁ ମନେ ପଡୁନି କିନ୍ତୁ ସେଇପଟେ ଯାଇଥିଲୁ। ହଁ ସରି ହଁ ସିଂହ ଦ୍ୱାର।
ମୁଁ ଏବେ ଯେବେ ଏଇ ମାସ ଭି ଭିତରେ ପନ୍ଦର ତାରିଖରେ ଯାଇଥିଲି ପୁରୀ ବହୁତ ଭିଡ ଥିଲା। ଠାକୁରଙ୍କୁ ବହୁତ ଭଲସେ ଦର୍ଶନ ବି କଲି ଅଭଢା ବି ଖାଇଲି। ହଁ ଅଭଢା ରେ ପାଞ୍ଚ ପ୍ରକାର ଦେଇଥିଲେ ଖାଇବାକୁ କଦଳୀ ପତ୍ରରେ ତାପରେ ଆମେ ସମୁଦ୍ରକୁ ପୂଳକୁ ବି ଗଲୁ। ବୁଲାବୁଲି କଲୁ ସମୁଦ୍ର କୂଳରେ ଅ ମ-ମ ଗାଧେଇଲୁ ଗାଧେଇକି ଆରାମ ସେ ଅ ଖାଇବା ପିଇବା ବି କଲୁ। ବହୁତ ପ୍ରକାର ସାମୁଦ୍ରିକ ଖାଇବା ବି ସେଠି ଷ୍ଟଲ ପଡିଥିଲା।
ହଁ।
ଆପଣ କେବେ ଖାଇଛନ୍ତି?
ନାଇଁ ଖାଇଥିଲେ ଯେ ମାନେ ସେଇଠି ଖାଇନି ପୁରୀରେ ବାହାରେ ଜାଗାରେ ଆସିିକି ଖାଇଥିଲୁ। ମାନେ ପୁରୀରୁ ବାହାରି ସାରିଲା ପରେ।
ସେମତି କେବେ ଖାଇନାହାନ୍ତି ନା ଗାଧେଇ ସାରିଲା ପରେ?
ନାଇଁ ନାଇଁ ସେମତି ଅବାଗିଆ ଲାଗେ ଖାଇବାକୁ।
ଆପଣଙ୍କର ମ-ମ ମାନେ ସବୁଠୁ ମନପସନ୍ଦ ଆମିଷ କୋଉଟା?
ଆମିଷ ଚୁଙ୍ଗୁଡି।
ଚିଙ୍ଗୁଡି ଡାଲମା କେବେ ଖାଇଛନ୍ତି?
ହଁ ହଁ ବହୁତଥର।
ଚିଙ୍ଗୁଡି ଘାଣ୍ଟ?
ହଁ ଚିଙ୍ଗୁଡି ଘାଣ୍ଟ ଚିଙ୍ଗୁଡି ଡାଲମା ଖାଇକି ଆଉ ସେ ରଖିନୁ ତାକୁ କିଛି।
ଆଚ୍ଛା ଆପଣଙ୍କୁ ଭଲ ଲାଗେ?
ହଁ ବହୁତ ଭଲ ଲାଗେ।
ଆପଣ ଏବେ କୋଉଠି ରହୁଛନ୍ତି?
ଆମେ ରହୁଛୁ ଭୁବନେଶ୍ଵରରେ ଆଉ।
ଆଚ୍ଛା। ଆପଣଙ୍କର ମ-ମ ସବୁଠୁ ମନପସନ୍ଦର ଅ ଏମତି ଗୋଟେ ଜାଗା କୁହନ୍ତୁ ଯୋଉଠି ଆପଣଙ୍କୁ ଗଲେ ବହୁତ ଶାନ୍ତି ଲାଗେ।
ମତେ ଭଲ ଲାଗେ, ମାନେ କୋଉଠି ମାନେ ଆମ ପାଖ ଆଖରେ ନା ଓଡିଶା ବାହାରେ ନା ଓଡିଶା ଭିତରେ
ଯୋଉଠି ବି ଏମିତି ଗୋଟେ ଜାଗା କୁହନ୍ତୁ ଯୋଉଟା ଆପଣଙ୍କର ମନପସନ୍ଦର ଥିବ ଆପଣଙ୍କୁ ଭଲ ବି ଲାଗେ ଆଉ ଶାନ୍ତି ଲାଗେ ସେ ଜାଗା କୁୁ ଗଲେ କେମିତି ଲାଗିକି ଏଇ ଜାଗାଟାରେ ଆପଣଙ୍କୁ ବହୁତ ଶାନ୍ତି ମିଳୁଛି।
ହୁଁ ହୁଁ ବୁଝିପାରୁଛି ଯେ ସେମିତି କିଛି ମତେ ଆଜି ପର୍ଯନ୍ତ ଜାଗା ମିଳିନି।
ଆଚ୍ଛା।
ଆଉ କଣ ବର୍ଷେ ଏଇ ପଢା ପଢ଼ିରେ ଟାଇମ ସବୁ ପଳାଉଛି। ହଷ୍ଟେଲ ଘର ଆଉ କ୍ଲାସ, ଆଉ କୁଆଡେ କିଏ କେତେବେଳେ ବୁଲିଲା ଜାଗା ଖୋଜିବ।
ଆଚ୍ଛା ଆଚ୍ଛା।
ହୁଁ
ଆଉ ଆପଣଙ୍କର ସବୁଠୁ ଭଲ ସାଙ୍ଗ କିଏ,
ଭଲ ସାଙ୍ଗ ରୁଦ୍ର,
ସେ ଆପଣଙ୍କର କେୟାର କରନ୍ତି। ମାନେ ଯତ୍ନ ନିଅନ୍ତି
ଯତ୍ନ ମାନେ ଅଲଗା ପ୍ରକାର ଯତ୍ନ ନେଉଛନ୍ତି ସେ ମୋର
ଆପଣଙ୍କ ପାଇଁ କେବେ କିଛି ଗା ମାନେ ପରିଶ୍ରମ କରିକି ଉପହାର ଦେଇଛନ୍ତି।
ଉପହାର, କଣ ମ ନ କିଛି କହିବା ଆଗରୁ ସିଏ ମତେ ଆଣି ଦେଇ ଦଉଛି। ବିରିୟାନୀ ଖାଲି ଭାବୁଥିବି ଯଦି ସିଏ ଆଣିକି କହୁଛି ଭାବୁ ଥିବି ମୁଁ ମନରେ ବିରିୟାନୀ କଥା ସିଏ ଆସିକି କହିବ ଆରେ ବିରିୟାନୀ ଖାଇବୁ କିରେ ହଁ ଚାଲ ଆଜି ତାହେଲେ ଆଣିକି ଖାଇବା ଆଉ। ମାନେ ଏମିତି ସାଙ୍ଗ ସିଏ ପାଇବେନି ଏମିତି ସାଙ୍ଗ,
ଆଚ୍ଛା କେବେ ଦୁଃଖ ସୁଖରେ ସାଥ୍ ଦେଇଛନ୍ତି।
ସବୁଠି ଦୁଃଖରେ ସୁଖରେ ହସରେ କାନ୍ଦରେ, ସବୁଥିରେ
ମୋର ବି ଏମିତି ଗୋଟେ ସାଙ୍ଗ ଥିଲେ ସ୍କୁଲ ବେଳୁରୁ ଯଏକି ଆଜି ପର୍ଯ୍ୟନ୍ତ ବି ଅଛନ୍ତି।
ଓକେ
ସାଥ୍ ବି ଦଉଛନ୍ତି। ଅ ଦୁଃଖ ସୁଖରେ ସବୁଥିରେ ମୁଁ ଯୋଉଠି ପଢୁଛି ସେଠି ବି ପଢୁଛନ୍ତି।
ହୁଁ ହୁଁ,
ହଁ ଟିକେ ରାଗି ଆଉ
ଓହୋ ସିଏ ତାଙ୍କ ସିଏ ଛୋଟ ବେଳୁ ତମ ସାଙ୍ଗରେ ଅଛନ୍ତି। ନା ଏବେଠୁ
ନାଇଁ ଛୋଟ ବେଳୁରୁ ଅଛନ୍ତି।
କାହିଁ ଲାଗୁନି ସେମିତି,
ନାଇଁ ନାଇଁ ଛୋଟ ବେଳୁରୁ ଅଛନ୍ତି।
ଓହୋ ତାହଲେ ଠିକ ଅଛି। ଆଉ କିନ୍ତୁ ପାଖରେ ନାହାନ୍ତି।
ନା ପାଖରେ ନାହାନ୍ତି
ଓହୋ ପାଖକୁ କେତେବେଳେ ଆସିବେ।
ସେଟା ତାଙ୍କ ଉପରେ ନିର୍ଭର କରୁଛି। ସେ କେବେ ଆସିବେ
ଓହୋ ହଉ ତାହେଲେ ଠିକ ଅଛି ସେ ଫ୍ୟୁଚର କଥା ଦେଖାଛି ଭବିଷ୍ୟତ କଥା,
ହଁ।
ହଉ।
ମୁଁ କିନ୍ତୁ ତାଙ୍କୁ ମୋ ମନରୁ ଚାହୁଁଛି କେମିତି ମୋ ପାଖକୁ ଆସନ୍ତୁ। ମୋ ସହିତ ଦେଖା କରନ୍ତୁ ମୋ ସହିତ ସମୟ କାଟନ୍ତୁ। ସେଟା ତାଙ୍କ ଉପରେ ନିର୍ଭର କରୁଛି ସେ ଆସିବେ କି ନାଇଁ ସମୟ। ଅ ମୋ ସହିତ କଟେଇବେ କି ନାଇଁ ତାଙ୍କ ଉପରେ ନିର୍ଭର କରୁଛି।
ଭଗବାନଙ୍କ ଉପରେ ଛାଡିଦିଅ ସି ସବୁ ବୁଝିଦେବେ ତମେ ଟେନସନ ନିଅନି।
ଆଉ ଗୋଟେ କଥା ତାଙ୍କର ଆଉ ଗୋଟେ ସାଙ୍ଗ ବି ଅଛନ୍ତି। ତ ସେ ତାଙ୍କ ସହିତ ସମୟ ଯେହେତୁ ବିତାଉଛନ୍ତି ମୋ କଥା ତାଙ୍କୁ ମନେ ପଡ଼ୁନି।
ଓ ହୋ ଏମିତି ତାଲେ ନା।
ହଁ।
ହଉ ଟେନସନ୍ ବ୍ୟସ୍ତ ହୁଅନି ଠିକ୍ ହେଇଯିବ ସବୁ।
ଆପଣଙ୍କ ପରିବାରରେ ଆପଣଙ୍କୁ କିଏ ବେଶୀ ଭଲ ପାଆନ୍ତି।
ମେ ମାମା।
ଆପଣଙ୍କ ମା ଆପଣଙ୍କ ପାଇଁ କଣ ସବୁ ରାନ୍ଧିକି ଖୁଆନ୍ତି ଆପଣଙ୍କୁ। ଯେତେବେଳେ ଆପଣଙ୍କୁ ବହୁତ ଜୋରରେ ଭୋକ ଲାଗୁଥାଏ।
ହୁଁ ସେମିତି କିଛି ନାହିଁ ଯେତେବେଳେ ଯାହା କହିଛି ସେ କରିଦିଏ।
ଗୋଟେ ଥିବ କିଛି। ଯିଏକି ମା ହାତ ରନ୍ଧା ଖାଇବା ଏମିତି ଗୋଟେ ଡିସ୍ ଥିବ। ଅ ଖାଇବା ଥିବ କି ଯୋଉଟା କି ଆପଣଙ୍କ ମା କଲେ ହ ଆପଣଙ୍କୁ ଭଲ ଲାଗେ ସେ ଗୋଟାଏ ଜିନିଷ ଖାଇବା।
ସେଟା ହେଲା। ହଁ ତା ହାତରୁ ଗୋଟେ ଜିନିଷ ଚିକେନ ତରକାରୀ ମତେ ସବଠୁ ଅଧିକ ଭଲ ଲାଗେ।
ସେଇଟା ବଢ଼ିଆ ବାନାନ୍ତି।
ବଢିଆ ମାନେ ମୁଁ କାହା ପାଇଁ କହିବିନି ମୋ ପାଇଁ ସବୁଠୁ ବେଷ୍ଟ।
ଆଚ୍ଛା ପଖାଳ ଖାଇଛନ୍ତି ଆପଣ।
ହଁ ପଖାଳ ତ ସେଇଟା ଆଉ ପଚାରୁଛ।
କଣ କଣ ଲଗେଇ ଖାଆନ୍ତି।
କଣ ମାଛ ଭଜା ଆଉ। ଯୋଉ କଣନ୍ତି ଆଳୁ, ଟମାଟୋ ଫମାଟୋ ଯୋଉ ପାଣି କରିକି। ଚକଡିକି ଖାଆନ୍ତି ଆଉ ମା ମାଛଭଜା, ପିଆଜ, ତାପରେ ଆଉ କଣ ବଡ଼ିଚୁରା। ଆଳୁଭଜା ଆଉ ଭେଣ୍ଡିଭଜା ଏମିତି ସବୁ ଆଉ।
କବୁ
ଆଉ କଣ। ପଖାଳକୁ ବେଷ୍ଟ ହେଲେ ମାଛଭଜା ଆଉ କିଛି ଦରକାର ନାହିଁ।
ମାଛ ଭଜା କେବେ ଖାଇଛନ୍ତି।
ହଁ କଁ ଖାଇଛିି ପା।
ଅ ମାଛ ଛେଚା।
ହଁ ମାଛ ଛେଚା ଆମେ ଏଠି ଖାଇକି ରୁମରେ କରିକି ଖାଉଛୁ ଯୋଉଦିନ ହଉଛି। ଯଉଦିନ ଆମର ମାଛ ହଉଛି।
ଆପଣଙ୍କୁ ଛତୁ ଭଲ ଲାଗେ।
ହଁ ଭଲ ଲାଗେ ଯାଇଥିଲି ଏବେ କିଣିକି ଆଣିଥିଲୁ।
କେବେ କିଣିଥିଲେ,।
ଏଇ ଏଇ ବେଶୀ ନୁହମ ଦଶ ଦିନ ଖଣ୍ଡ ଦଶ ବାର ଦିନ ତଳେ।
କେତେ କିଲ।
ଦି କିଲ।
କଣ ତା ଦେହରେ କରିକି ଖାଇଲେ,
ତା ଦେହରେ ପ୍ରେସର କରିକି ଖାଇଲୁ।
ବେସର ଛତୁ।
ହଁ
ଆପଣ ବନେଇଲେ ନା ଆପଣଙ୍କ ସାଙ୍ଗ?
ନା ନା ଆମ ସାଙ୍ଗ ନୁହଁ ଆମ ଆମର ଜଣେ ଆଣ୍ଟି ଆସନ୍ତି-
ଆଚ୍ଛା ଭଲ ହେଇଥିଲା।
ହୁଁ ବଢିଆ ହେଇଥିଲା ପିଲା ପୁରା ହାତଟ ଚାଟିକି ଖାଇଲେ ଆଉ।
ଖାଲି ବେେଶର ଛତୁ ଆଉ କିଛି ନାହିଁ।
ଭାତ ଆଉ ଛତୁ ତରକାରୀ ବା ବେଶର।
ଆଚ୍ଛା
ଆଉ କଣ ହବ ହୁଁ।
ଏମିତି ଖାଆନ୍ତୁ ଏମିତି ଚାଲନ୍ତୁ। ମତେ ବି ପଖାଳ ବହୁତ ପସନ୍ଦ। ମତେ ବି ପଖାଳ ବହୁତ ପସନ୍ଦ ପଖାଳ ସାଙ୍ଗରେ ବଡ଼ିଚୁରା। ମାଛଛେଚା ଏଇଟା ସବୁ ଓଡ଼ିଆଙ୍କର ପ୍ରିୟ।
ହଁ
ଓଡିଶା ଲୋକଙ୍କର ଏଇଟା ଗୋଟେ ମନର ମାନେ ଆତ୍ମା ଶାନ୍ତି ଖାଇବା ଯାହା କୁହନ୍ତି ସେଇଟା ହଉଛି ପଖାଳ। ଆଉ ଦହି ପଖାଳ ପ୍ରିୟ ଖାଦ୍ୟ।
ପଖାଳ ନହେଲେ ସକାଳ ର ବ୍ରେକ ଫାଷ୍ଟ ହବନି।
ହଁ ଜଳଖିଆ କହିବାକୁ ଗଲେ ପଖାଳ ସବୁ କୃଷକ ମାନଙ୍କ ପାଇଁ ଚାଷୀ ମାନଙ୍କ ପାଇଁ।
ଠିକ କଥା। ଖାାଇ ଚାଲ ମାଡ଼ି ଚାଲ। ହୁଁ ହଁ ହ ଆରେ ପର୍ରଦିନ ୟୋଗା ଡେ ନା ୟୋଗା ଦିବସ।
ଯୋଗ ଦିବସ।
ହଁ ଯୋଗ ଦିବସ ତମେ ତମେ ଯୋଗ କରୁଛ?
ନାଇଁ ମୁଁ ଯୋଗ କରେ ନା ଆପଣ କରନ୍ତି?
ନା ଯୋଗ କରେନି ଏଇ ଟିକେ କେତେବେଳେ କେମିତି କରିଦିଏ ଆଉ।
ଆଚ୍ଛା। ହଉ ଆଉ।
ହଁ ସେଇଦିନ କରିବ ନା କରିବନି? ସେଇ ଯୋଗ ଦିବସ ରେ ଯୋଗ କରିବ ନା କରିବନି?
ଯଦି ଇଛା ହେଲା ତାହେଲେ କରିଦେବି ଆଉ।
ଇଚ୍ଛା କଣ ସେଇଟା କରିବା ଉଚିତ।
ମୋତେ ସମୟ କାଇଁ।
ସମୟ କଣ ବା କେତେ ସମୟ ଲାଗିବ।
ମୋ ଦେହ ବି ଭଲ ନାହିଁ ଦ ଯଦି ଭଲ ଲାଗିଲା କରିବି ଆଉ।
ହଁ ଆରେ ସେଟା କଲେ ଦେହ ମନକୁ ମନ ଭଲ ହବ।
ହଁ।
ତାକୁ କରିବନି କେମିତି ଲୋକ ଆଜିକାଲି ଯୋଗ କରିକି ମାନେ ବଞ୍ଚୁଛନ୍ତି ଶହେ ଦେଢଶ ବର୍ଷ ଲେଖା।
ହଁ।
ଆ ତମେ କଚ କରିବନି?
ହଉ ତାହେଲେ ମୁଁ ରଖୁଚି ଆଉ।
ନାଇ ନାଇଁ ଆଉ ଟିକେ କଥା ହୁଅ
ଆଉ କଣ କଥା ହେବି?
କଣ କଥା ହେବି କଣ ବା?
ମୁଁ ରଖୁଛି ତାହେଲେ?
ଆ ଖାଇଛ କଣ?
ଯେ ମୋର କାମ ଅଛି କରିବୁ
କଣ ଖାଇଛ ଯେ?
ଏଇ ଆମର ଏବେ ସନ୍ଧ୍ୟା ଦିଆହବ ତ ମୁଁ ସନ୍ଧ୍ୟା ଦେବି ସେଥିପାଇଁ।
ହଁ ଦବ ତ ଆଉ।
ଟାଇମ୍ ହେଲାଣି ବା।
ଟେନ୍ ସେକେଣ୍ଡ୍
ନାଇଁ ନାଇଁ ମୁଁ ଯାଉଛି ସନ୍ଧ୍ୟା ଦେବି ଆଉ ରଖୁଚି ଆଉ।
ହଁ ହଉ ତା ଲେ
ହଁ।